ହ୍ୟାଲୋ।
ହଁ।
କଣ କରୁଛନ୍ତି?
ଏଇ ଏବେ ବସିଛି ଆଉ ତମେ କଣ କରୁଛ?
ଆଉ ମୁଁ ବି ଏଇଠି ଏଇଠି କଲେଜ ଆସିଛି ଆଉ ଆଉ ଆପଣ ଖାଇସାରିଲେଣି?
ହଁ ଏବେ ଜଷ୍ଟ ଖାଇକି ଉଠିଲି ଆପଣ?
ଆପଣଙ୍କର ପାଗ କେମିତି ଅଛି?
ପାଗ ଆମର ଆଜି ଟିକିେ ଖରା ଅଛି ସକାଳେ ବର୍ଷା ଟିକିଏ ହେଇଥିଲା କାଳିଆ ଦେଇ ଥିଲା ଆଉ ଏଇନା ଟିକିେ ଖରା ଅଛି ଆଉ ଆଉ ଆପଣଙ୍କ ଆଡ଼େ ବର୍ଷା ବର୍ଷା କେମିତି?
ଆମ ଆଡେ ସେମିତି ପାଗ ତ ଦି ଦି ଦିନ ହେଲା ଖରାପ ତିନି ଦିନ ହେଲା ଖରାପ ଦଉଛି ସେମିତି ବର୍ଷା ଖରା ହଉଛି ଟିକେ ନାକୁ ବର୍ଷା ହଉଛି କାଲି ନଷ୍ଟ ବର୍ଷା ହଉଥିଲା ପୁରା ପୁରା ଦିନ ମାନେ ବର୍ଷା ପୁରା ଲାଗି ରହିଛି। ଆଜି ବର୍ଷା ଟା ଟିକେ ଛାଡିଛି ଏଇନା ଟିକେ ଖରାପ କରିଦେଇଛି ଆଉ ରାତିରେ ବର୍ଷା ସେମିତି ଦେଇଥିଲା ତାପରେ ରାତି ଚାରିଟା ରୁ ପୁଣି ବର୍ଷା ପକଉଛି ଆଉ। ଆଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ଦେହଟା ସେମିତି ଅଛି ଦେହଟା ଟିକେ ଖରାପ ହେଇଥିଲା ଯେ କାଲି ମେଡିକାଲ ଯାଇଥିଲି ମେଡ଼ିସିନ ଧରିକି ଆସିଛି ଆଉ ଖାଇଲେ ଠିକ ହେଇଯିବ ଆଉ ଟିକେ ସିଜନ ଟା ଚେଞ୍ଜ ହଉଛି ତ
ଆପଣ ଆଉ ଆପଣଙ୍କ ଆଡେ ରଜ କେମିତି ହଉଛି?
ଆମର ତ ରଜ ବହୁତ ଭଲରେ ହଉଛି ଆମର ମନ୍ଦିରରେ ସବୁ ମାନେ ଦୋଳି ଫୋଳି ପଡୁଛି ଆଉ। ପ୍ରତିଯୋଗିତା ବି ହଉଛି ପିଲାମାନେ ସମସ୍ତେ ଭାଗ ନଉଛନ୍ତି। ହଉ ଏମିତି ଆଉ ଆଉ ଆପଣଙ୍କଆଡେ?
ଆମ ଆଡେ ସେମିତି ସବୁ ଡ୍ୟାନ୍ସ ଫାନ୍ସ ହଉଛି ଆଉ ଏଇ ଯୋଉ ଯୁବ ସମ ପିଲା ଆଉ ଯୋଉ ଗାଁ ମାନଙ୍କର ଜଣେ ଜଣେ ଯ ଗୋଟେ ଗୋଟ ଗୋଟେ ଗ୍ରୁପ ଥାଏ ସେ ଗ୍ରୁପ ମେ ନେଇକି ଏ ଯୋଉ ଗୋଟେ ଫଙ୍କସନ ଟାଇପ ର ହୁଏ ସେ ଫଙ୍କସନ ଟାଇପ ରେ ସେଇଥିରେ ଲୋ ଛୁଆ ଛୋଟ ଛୋଟ ଛୁଆ କିମ୍ବା ବଡ ପିଲା ସମସ୍ତେ ଭାଗ ନେଇ ପାରନ୍ତି ମ୍ୟୁଜିକ ଚେୟାର ସଙ୍ଗ ଆଉ ଡ୍ୟାନ୍ସ ଆଉ ଆ ଶଙ୍ଖ ଫୁଙ୍କିବା ହୁଳହୁଳି ମାନେ ବହୁତ ପ୍ରକାରର ସବୁ ମାନେ କାର୍ଯ୍ୟକ୍ରମ ହୁଏ। ସେ ସେଇଥିରୁ ଭାଗ ନିଅନ୍ତି ତାଙ୍କୁ ପ୍ରାଇଜ ବି ମିଳେ। ଡ଼୍ୟାନ୍ସ ପ୍ୟାନ୍ସ ସେବି ବହୁତ ଛୋଟ ଛୁଆ ବି କରନ୍ତି ବହୁତ ଭଲରେ ପାଳନ ହୁଏ। ଆଉ ରଜରେ ତ ଝିଅ ପିଲା ମାନେ ଉ ଖାଲି ପାଦରେ ଚାଲନ୍ତିନି କଦଳୀ ପାଟୁଙ୍ଗ ମଡ଼ିକି ଚାଲନ୍ତି। ତାପରେ ଉ
ଆମ ଆଡେ ବି ସେମିତି ହୁଏ। ଆଉ ଏବେ ତ ରଥଯାତ୍ରା ଆସିଲାଣି ଅହୋ ଆଉ ଆପଣଙ୍କ ଆଡେ କଣ କେମିତି ରଥଯାତ୍ରା ହୁଏ ପାଳନ?
ଆମର ତ ସେମିତି ରଥଯାତ୍ରା କିଛି ଧୁମଧାମ ରେ ହୁଏନି। ଯେମିତି ପୁରୀରେ ହୁଏ ତା ବୋଲି ସେମିତି ତ ଆମର ହୁଏନି। କିନ୍ତୁ ରଥ ଯାତ୍ରା ହୁଏ କିନ୍ତୁ କ ମାନେ ଅ ଜଣଙ୍କ ମାନେ ଘର ହିସାବରେ ମାନେ ଘରେ ଜଣଙ୍କର ତାଙ୍କ ଘର ହିସାବରେ ହୁଏ ଆଉ। ଘର ହିସାବରେ ହୁଏ ସେମାନେ ସବୁ ମାନେ ଏତେ ଧୁମଧାମ ରେ ହୁଏନି। ସ୍ନାନ ଯାତ୍ରାରେ ଏବେ ସ୍ନାନ ଯାତ୍ରା ଗଲା। ସ୍ନାନ ଯାତ୍ରାରେ ସ୍ନାନ ଯୋଉ ଜଗନ୍ନାଥଙ୍କୁ ସ୍ନାନ କରାଇଦେଲେ ଆଉ ପୂଜା ପର୍ବ ସେ ଶହେ ଆଠ ଘରରେ ପାଣିରେ ଗାଧାନ୍ତି ନା ଜଗନ୍ନାଥ
ହଁ ହଁ ତାଙ୍କୁ ତ ତାପରେ ହଁ ଜର ହୁଏ ତାପରେ ଏମିତି ସବୁ ହଁ ମାନେ ଡକ୍ଟର ଆସନ୍ତି ମେଡିସିନ କିଛି ଦିଅନ୍ତି ତାପରେ ମାନେ ରଥଯାତ୍ରାରେ ଯାଆନ୍ତି ମାଉସୀ ମାଆ ଘରକୁ ପୁଣି
ହୁଁ।
ଆ ଏମିତି ସେଲିବ୍ରେଟ ହୁଏ।
ଆଉ ରସୁ ତାପରେ ଯେତେବେଳେ ଆସନ୍ତି ରାଗିକି ସେତେବେଳେ ଲଷ୍ମୀଙ୍କୁ ମନେଇବା ପାଇଁ ସେ ରସଗୋଲା ଆଣିଥାନ୍ତି। ହଁ। ଯେହେତୁ ସେ ଦି ଦିନକୁ କହିକି ଯାଇଥାନ୍ତେ ନା ସେଇଥିପାଇଁ ରହିଲା ପରେ ତାପରେ ସେଥିପାଇଁ ଲକ୍ଷ୍ମୀମା ରାଗିଥାନ୍ତି। ନା ତ ସେଥିପାଇଁ ଯାଆନ୍ତି ଉଁ ରସଗୋଲା ନେଇକି ରସ ମା ଲକ୍ଷ୍ମୀଙ୍କୁ ମନାନ୍ତି ତ ଲକ୍ଷ୍ମୀ ମାନି ସାରିଲା ପରେ ଭିତ ଭିତରକୁ ପ୍ରବେଶ କରନ୍ତି।
ଆଉ ଆପଣଙ୍କ ଆଡ଼େ କେମତି ମାନେ ଚାଷ ଫାସ କେମିତି ହୁଏ?
ଚାଷ ବାସ ଏବେତ ଧାନ କହିବାକୁ ଗଲେ ବର୍ଷା ପାଗ ବର୍ଷାବି ଏଇନା ହଉ ଚି ଏଇନା ଧାନ ଗଜା କରାହଉଚି। ଗଜ କରା ହେଇକି ତଳି ପକା ହବ ତଳି ପକା ହେଇ ସାରିଲା ପରେ ତଳି ମରା ଯାଏ ମଳା ମରା ଯାଏ ତାପରେ ଉଁ ବର୍ଷା ବର୍ଷା ଠିକ୍ ହେଲେ ଦେ ବର୍ଷା ପାଣି ଯଦି ଠିକ୍ ହବ ତାହେଲେ ଠିକ୍ ଠାକରେ ଯୋଉ ଚାଷ ଠିକ୍ କାମରେ ହେଇଯିବ ନହେଲେ ପାଣି ଭଡ଼ା ହେଇକି ପାଣିରେ ଯଦି ଅସୁବିଧା ରହିବ ପାଣି ଭଡ଼ା ହେଇକି କଲା ବେଳକୁ ବହୁ ପ୍ରୋବ୍ଲେମତ ହବ।
ହୁଁ ଏବେତ ଯେତିକି ବର୍ଷା ହେଇଗଲାଣି ଦି ଦିନରେ ମାନେ ପାଣି ହେଇଗଲାଣି ବିଲରେ ତ ସମସ୍ତେବି ତଳି ଫଳି ପକେଇଲେଣି ଜଣ ଜଣଙ୍କରବି ଗଛ ହେଇଗଲାଣି।
ହଁ, କିଛି ଲୋକତ ତଳେବି ରୋଇଲେଣି।
ହଁ।
ଆଉ ଆପଣଙ୍କ ଆଡ଼େ ଆଉ କଣ କଣ ପୂଜା ପର୍ବ କଣ ହଉଚି?
ଆମର ହଉଚି ରଜ ପର୍ବ ହଉଚି କହିଲି ଆଉ ମକର ସଂକ୍ରାନ୍ତି ହୁଏ ଆମର ସବୁ ମନ୍ଦିରରେ ହଁ ମକର ସଂକ୍ରାନ୍ତିରେ ଆମର ସେମି ମିତି ପାଳନ କରାଯାଏ ଆମର ଆମର ଗୋଟେ ପଟ ସାଇଟରେ ଅଛି ସବୁ ମାନେ ଠାକୁର ଠାକୁରାଣୀଙ୍କ ମନ୍ଦିର ସବୁ ଅଛି ସେଇଠି ସବୁ ବାହାରୁ ଆସନ୍ତି ଲୋକମାନେ ଦୋକାନ ବଜାର ସବୁ ଦିଅନ୍ତି ଏଠି କି ଆମ ଗାଁରେବି ଯୋଉମାନେ ସବୁ ଜଳଖିଆ ଗୁପଚୁପ୍ ଚାଟ୍ ବିକ୍ରି କରୁଚନ୍ତି ସେମାନେ ତାଙ୍କ ଠେଲା ନେଇକି ସେଠି ପକାନ୍ତି ଆଉ ସେଇଠି ସେମାନେ ପିଲାମାନେ ଯାଇକି ସେଠି ଖେଳନ୍ତି ବୁଲନ୍ତି ଆଉ ଖାଆନ୍ତିବି ତାପରେବି ଆମର ସେଠି ଠାକୁର ଆସନ୍ତି ଏମିତି ଯୋଉ ଦଣ୍ଡ ହୁଏନିନା ଆ ତ ଆମ - ଆମର ସେଇଠି ଠାକୁରଙ୍କୁ ପୂଜା ଫୂଜା କରିକି ଭୋଗ ଭୋଗ ଲଗାନ୍ତି ତାପରେ ଯାତ୍ରା ସେମିତି ସବୁ ହୁଏ ଆଉ। ଆଉ ଦଶ ଦଶହରାବି ମାନେ ହୁଏ ଭଲରେ ହୁଏ ଦଶହରା ବଳଦ ବୁଲାନ୍ତି।
ହୁଁ ଦଶହରା ତାପରେ ଯୋଉ ହଁ ଆମର ଆମ-ଆମ ଗାଁରେତ ହୁଏନି ଆମ ପାଖ ଆମ ଗାଁ ପାଖ ପାଖରେ ଜ ଗୋଟେ ଗାଁ ସେ ଗାଁ ରେ ଦଶହରା ଭଲ ହୁଏ ଦଶ ଦିନ ଧରି ମାଆଙ୍କର ଅଲଗା ଅଲଗା ରୁ ଦେଖିବାକୁ ମିଳେ ତାଙ୍କୁ ଉଁ ତାପରେ ଦୁର୍ଗାଅଷ୍ଟମୀ ହୁଏ ଦୁର୍ଗା ଅଷ୍ଟମୀ ଦିନ ଯୋଉମାନେ ଦୁର୍ଗାଅଷ୍ଟମୀ କରନ୍ତି ସେମାନେ ଉଁ ଦିନ ସାରା ଉପାସରେ ରୁହନ୍ତି କିମ୍ବା କିଛି ପଣା କିମ୍ବା ଫଳ ଏଇ ମନେ ଏଇ ଜିନିଷ ଖାଇକି କି ସେମାନେ ଦିନସାରା ଉପାସ ରୁହନ୍ତି ଦୁର୍ଗା ଅ ସରି ସାରିଲା ପରେ କିଛି ଉମ କିମ୍ବା ଫଳ କିମ୍ବା ଅରୁଆତ ଖାଆନ୍ତିନି ଧାନର ଫଳ କିବାମ ଉମ ସିମେଇ, ସାଗୁ ଫାଗୁ ଏଇରା ସବୁ ଖାଇକି ରୁହନ୍ତି ରହୁ - ରହୁଚନ୍ତି। ଉଷୁନା ସେଦିନ ଖାଆନ୍ତିନି କି ଧାନର ଫଳବି ଖାଆନ୍ତିନି।
ଅଁହଁ ଅରୁଆବି ତାହେଲେ ଖାଆନ୍ତିନି?
ନାଇଁ ଅରୁଆବି ଖାଆନ୍ତିନି।
କେତେ ବେଳ ପର୍ଯ୍ୟନ୍ତ ଉପାସ ରୁହନ୍ତି?
ଓପାସ ରୁହନ୍ତି ଦିନଟାଙ୍କ ମାନେ ଦୁର୍ଗା ପୂଜା ସରିଲା ପରେ ପୂଜା ସରିଲା ପରେ ଖାଆନ୍ତି।
ଅହଁ।
ଆପଣ ଦୁର୍ଗା ଅଷ୍ଟମୀ କରନ୍ତି?
ନା ନା, ମୁଁ କରେନି ଆପଣ କରନ୍ତି?
ନାଇଁ ଆ ମୁଁତ କରିନି, ଆଁ ଏବେ ତ କରିନି କରିବାଉ
ହୁଁ।
ମାଙ୍କର ଡୋରି ଲାଗିଲେ କରିବା ଆଉ।
ହଁ ଆଉ ଆପଣ କେବେ ଯାଇଛନ୍ତି, ଆ ମୁଁ ଏଇନା ସେଇଟା ।
ରଥଯାତ୍ରା, ଆପଣ ରଥଯାତ୍ରା ଦେଖି ଯାଇଛନ୍ତି?
ନା ମୁଁ ତ କେବେ ଦେଖି ଯାଇନି, ହେଲେ ଆମ ଗାଁରେ ରଥଯାତ୍ରା ହୁଏ, ଏ ମାନେ ସେଇଠିକି ଯାଇକି ରଥ ଟାଣୁ, ଠାକୁରଙ୍କ ପାଖରୁ ଭୋଗ ଖାଉ ତାପରେ ଆମେ ଏମତି ଆସୁ ହେଲେ ଆମର ଏତେ ଭଲସେ ହୁଏନି ଘରେ ଆମ ଗାଁ ରେ ଖାଲି ଏମିତି ଜଣେ ମାଉସୀ ମା ଘର ଏମିତି ଥାଆନ୍ତି ଆଉ ଜଣ ରଥ ଟାଣିକି ଆମେ ଏମିତି ନଉ ମାସୀଙ୍କ ଘରକୁ ଏମିତି ଥାଏ ଆମର।
ଅହଁ। ଆଉ ଆଉ କଣ, ଆଉ ଏବେ କଣ କରୁଛନ୍ତି?
ଏବେ ତ ମୁଁ ବସିଛି, ମୁଁ ଦେହଟା ଟିକେ ଭଲ ଲାଗୁନି ତ ସେଇଥିପାଇଁ ବସିଛି ଆଉ।
ଅହଁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି, ଦେହ ସମସ୍ତଙ୍କର ଠିକ୍ ଅଛି।
ନାଇଁ ପାଗ ତ ଚେଞ୍ଜ ବହୁତ ଖରାପ ଦଉଛି ସେଥିପାଇଁ ନା ଥ ଛୁଆଙ୍କୁ ଥଣ୍ଡା ଜର, ଆଉ ଏଇନା ବି ପାଣି ହୁଁ, ପାଣି ବି ବହୁତୁ ଇଏ ହଉଛି ନା, ସେଥିପାଇଁ ଛୋଟ ଛୁଆଙ୍କୁ ହୁଅନ୍ତି କି ବଡ ଛୁଆ ହୁଅନ୍ତୁ।
ବର୍ଷା ହେଇ ପାଣିଟା ପୁରା ଗୋଳିଆ ହେଇଯାଇଛି। ତାକୁ ପିଇଲା ଠୁ ବି ଫୁଟେଇକି ନ ପିଇଲେ ଦେହ ଖରାପ ହେଇଯାଉଛି।
ହଁ। ଫୁଟକି ପିଇଲେ ସେ ଜୀବଣୁ ଟା ମାରିଯାଏନା ତ ଭଲ, ନହେଲେ ଏଇନା ବର୍ଷା ପାଗକୁ ପାଣିର ଖରାପ, ପୁଣି ଏଇନା ଛୁଆଙ୍କର ଝାଡା ବି ହୁଏ। ତାଙ୍କୁ ସିଜନ ଚେଞ୍ଜ ଯୋଗୁ ତାଙ୍କୁ ଜର ବି ହୁଏ। ଏମିତି ବିଭିନ୍ନ ପ୍ରକାରର ରୋ ଗୋ ହୁଏ, ଏମିତି ତାଙ୍କୁ ବି ବହୁତ ପ୍ରକାରର ଥଣ୍ଡା, ଲହରା କଷ ଏମତି ଏଇନା ବହୁତ ସେ ହଇରାଣ ବି ଛୋଟ ଛଆ ବି ଏଇ ହୁଅନ୍ତି, ଛୋଟ ଛୁଆ କଣ ବଡ ଲୋକ ବି ଏମତି ହଇ ହୁଅନ୍ତି, ସେଥିପାଇଁ ପାଣି ସବୁବେଳେ ଫୁଟିକି ପିଇବା କଥା।
ହଁ ପାଣି ଫୁଟେଇ ପିଇବା କଥା, ଦେଶୀ ଚିକିତ୍ସାରେ ରହିବା କଥା, ଯେମିତି ଯଦି ଥଣ୍ଡା ଫଣ୍ଡା ହବ। ତୁଳସୀ ରସ, ଏମିତି ପିମ୍ପଳି, ଅଦା ଫଦା ଏଇରା। ସବୁ ଛେଚିକି ରଷ୍ ପିଇବା କଥା, କାଢ଼ା କରିକି ବି ପିଉଛନ୍ତି।
ଆପଣ ଏବେ କରୁଛନ୍ତି କଣ, ମାନେ ପଢାପଢି କେମିତି କଣ ପଢାପଢି କଣ କରୁଛନ୍ତି।
ମୁଁ ଏବେ ପ୍ଲସ୍ ଥ୍ରୀ ପଢୁଛି, ଆମ ଗାଁ କଲେଜରେ ଗୋଟେ ହଁ ଯୋଉ କଲେଜ ଅଛି ଆମ ଗାଁ ରେ ଗୋଟେ, ମୁଁ ଆସିକି ସେଇଠି କ୍ଲାସ କରୁଛି ଆଉ।
ହୁଁ ହୁଁ, ଆପଣଙ୍କର ତ ତଥାପି କଣ ଇଚ୍ଛା ଅଛି ଆଗକୁ ହେବା ପାଇଁ?
ଆଗକୁ ମୋର ସେମିତି ଏଇନା ତ ପଢାପଢି ଚାଲିଛି। ମୋର ପ୍ଲସ୍ ଥ୍ରୀ ଟା ସରିଗଲେ ମୁଁ ଭାବିବି କିଛି କରିବା ପାଇଁ।
ହୁଁ ହୁଁ
ଆଉ ଆପଣଙ୍କ ଦେହ ଭଲ ଅଛି ସବୁ
ହଁ ମୋ ଦେହ ଭଲ ଅଛି ସିଜନ ଟା ବି ଚେଞ୍ଜ ହଉଛି ତ ଥଣ୍ଡା ଜ୍ୱର ଏମିତି ଲାଗିି ରହୁଛି
ଆଉ ଆପଣଙ୍କ ଆଡ଼େ ଦୀପାବଳି ହୁଏ କେମିତି କଣ ତାକୁ ପାଳନ କରନ୍ତି
ହଁ ଦୀପାବଳି ହୁଏ ହୁଁ ଦୀପାବଳିରେ ଆମେ ସେତେବେଳେ ଶ୍ରାଦ୍ଧ ଦିଅନ୍ତି ନା ପିଣ୍ଡ ଦିଅନ୍ତି ସେଇଟା ହୁଁ ପୂର୍ବଭୂଷଣ ଯୋଉମାନେ ହଁ ସେମାନେ ସେତେବେଳେ ଘର ସେଗୁରା ସବୁ ଧୁଆ ଧୁଇ ଘର ପୋଛା ଲିପା ପୋଛା ହୁଏ ଲିପା ପୋଛା ହେଇକି ସବୁ ପୁରା ନିଟ୍ ଆଣ୍ଡ କ୍ଲିନ ହୁଏ ତାପରେ ହୁଁ ହ ତା କେତେ ଦିନ ତା ଦି ଦିନ କିମ୍ବା ତିନି ଦିନ ପୂର୍ବରୁ ଡାକିଥାନ୍ତି ନା ସେ ଯୋଉ ବଡ ବଡୁଆ ଡାକନ୍ତି ତାପରେ ଡାକି ସାରିକି ସେମାନଙ୍କୁ ଉଁ ଏ ଦୀପାବଳି ଦିନ ଯୋଉ ମାନେ କୁହନ୍ତି ଯେ ମାନେ ସେମାନଙ୍କୁ ନେଇକି ମାନେ ଅ ଯୋଉ କାଉଁରୀ ଗଛରେ ନିଆଁ ଦେଇକି ତାଙ୍କୁ ନେଇକି ଛାଡିକି ବଡ ବଡୁଆ ଛାଡିକି ଛାଡିକି ଆସନ୍ତି ବିଦାୟ ଦିଅନ୍ତି ତାଙ୍କୁ ସେମିତି ପିଠା ମାନେ ପିଠା ପଣା କରିକି ହଁ ପିଠାପଣା କରନ୍ତି ତାକୁ ନେଇକି ବିଦାୟ ଦେଇକି ଆସନ୍ତି ଆଉ ବାଣ ବାଣ ବି ଫୁଟାଯାଏ ଦୀପାବଳି କ୍ୟାଣ୍ଡେଲ ବି ଚାରିଆଡେ ଘରର ଲଗାଯାଏ ଆଉ ଦୀପ ଫିପ ବି ଲଗାଯାଏ ଏମିତି ଏମିତି ପାଳନ ହୁଏ ଆଉ
ଆଛା ତାହେଲେ ତମର ତ ହେପଟେ ଭଲକି ପାଳନ କରାଯାଏ
ହଁ ହଁ ସେମିତି ପାଳନ ହୁଏ ସେମିତି ହଉ ଆପଣଙ୍କୁ ମୁଁ ଟିକେ କିଛି ସମୟ ଛାଡିକି କଲ୍ କରୁଛି
ହଉ ହଉ ଠିକ ଅଛି ହଁ